ହ୍ୟାଲୋ।
ଶୁଭ ସକାଳ।
ସୁଭ ସକାଳ।
କଣ କରୁଥିଲ?
ନାଇଁ ବସିଛି ଆଉ।
କିଛି ଖାଇଲଣିି ହଁ ମୁଁ ବି ଟିକେ ଲେଖା ଲେଖି କରୁଥିଲି ଆଉ। କଣ ଖାଇଲ?
ଓ ହୋ। ଏ ଜଳଖିଆ ଖାଇଲି ଆଉ।
ଆଚ୍ଛା।
ତୁମେ।
ନା ମୁଁ କିଛି ଖାଇନି ତା।
ଆଜ୍ଞା। ଆଉ ସେପଟେ ସାଇଟ୍ - ପାଗ କେମିତି ଅଛି?
ଖରା ହୋଉଚି ଆଉ।
ବର୍ଷା ହୋଉନି କି?
ନାଇଁ ବର୍ଷା ହୋଉନି। ତମର ବର୍ଷା ହୋଉଚି କି?
କାଲି ହେଇଥିଲା ଆଜି ହେଇନି।
ହୁଁ ଏପଟେ ବି କାଲି ହୋଉଥୁଲା ବି।
ଆଚ୍ଛା। ଆଉ ବର୍ଷା ଭଲଲାଗେ କି ନାଇଁ?
ହୁଁ ବର୍ଷା ଭଲଲାଗେ।
ମାନେ ସବୁ କୋଉ କୋଉ ଋ- କୋଉ ଊ-ତୁ ଭଲଲାଗେ ଅଧିକ?
ଶୀତ।
ହେଲା ଆଉ ହେଲେ କୁଆଡେ କୁହନ୍ତି? ବୁଲି ଯାଇଚ?
ବୁଲି ଯାଇଚି ମାନେ ଆମର ସବୁବର୍ଷ ଗୋଟେ ଗୋଟେ ପଡୁଚି ଆଉ। ଏହା ପୂର୍ବ ବର୍ଷ
ହଁ
ଏହା ପୂର୍ବ ବର୍ଷ ଯାଇଥିଲୁ ଆମ କାଳି ଯାଇ ତାପରେ ଗଲେ ଆମର ଭୁବନେଶ୍ଵରରୁ କାଳିଜାଇ ସେନ୍ ସେକନ୍ ସାଇଡରେ ପୁରୀ କୋଣାର୍କ।
ଆଚ୍ଛା।
ଉଁ ତା ପୂର୍ବବର୍ଷ ସମ୍ବଲପୁର ଯାଇଥିଲୁ।
ସମ୍ବଲପୁ ସମ୍ବଲପୁରରେ କଣ ବୁଲିବା ଜାଗା ଅଛି?
ସମ୍ବଲପୁରରେ ଅଛି ଆମର ସମଲେଇ ମନ୍ଦିର। ତାପରେ ଘଣ୍ଟେଶ୍ୱରୀ ମନ୍ଦିର। ଆଉ ବୋଲେ ହୀରାକୁଦ।
ତାପରେ?
ହିରାକୁଦ ଡ୍ୟାମ ଅଛି। ଆଉ କଣ ୱାଟର୍ ଫଲ୍ ଗୋଟେ ଅଛି।
ହୁଁ ଜଳପ୍ରପାତ ତ?
ହୁଁ ଜଲାପ୍ରପାତ।
ଆଉ?
ଆଉ କଣ ଏତିକି ଆମେ ତ ଏତିକି ବୁଲିଛୁ ହଁ ଆଉ ଗୋଟେ ଆମର କଣ ସମ୍ବଲପୁର ଯୁ ଚିଡିଆଖାନା।
ସେଠି ଚିଡ଼ିଆଖାନା ବି ଅଛି?
ହୁଁ।
କଣ କଣ ଅଛି ସେଇଠି?
ଅଛି ବାଘ ତାପରେ ସେ ଆମର କୃଷ୍ଣସାର ମୃଗ ଗ
ଆଚ୍ଛା।
ଆଉ ପକ୍ଷୀଯାକ ଅଛନ୍ତି କେତେ ପ୍ରକାରର।
ଆଚ୍ଛା ତାହେଲେ ଏତେ ସବୁ ଜାଗା ବୁଲି ଯାଇଛ ଆଉ ନା?
ହୁଁ ତମେ କୁଆଡେ ବୁଲାବୁଲି
ମୁଁ ବୁଲାବୁଲି ମୁଁ ତ ଭୁବନେଶ୍ଵର ରହୁଚି। ଭୁବନେଶ୍ଵର ରହୁଚି ତ ଭୁବନେଶ୍ଵର ତ ପୁରା ବୁଲିଚି ଏ ଯୋଉ
ଆଚ୍ଛା।
ଚିଲିକା ଏଇ ଯାକ ବି ବୁଲିଚି ମତେ ବୁଲିଯିବାର ଅଛି ରାଜ୍ୟ ବାହାରେ।
ରାଜ୍ୟ ବାହାରେ?
ଆଜ୍ଞା।
ହଁ ହଁ ଲେଲ ଦାଖ
ଲେଲା ଦାଖ କାଶ୍ମୀର ଉତ୍ତରାଖଣ୍ଡ। ତାପରେ ଏପଟେ ପୂର୍ବ ଉତ୍ତର ସାଇଡ଼ରେ ହିମା ଅରୁଣାଚଲ ପ୍ରଦେଶ। ଯେଉଁ ଅଛି ନା ସାତ ଭଉଣୀ ଆମର ରାଜ୍ୟ ଯାକ। ସେପଟେ ଯୋଉ ଉ ଜାଗା ଗୁଡ଼ିକ ରହିଅଛି ସେଇ ସବୁ ସ୍ଥାନ ବୁଲିଯିବାକୁ ପାଇଁ ଇଛା ଅଛି ତାପରେ ଦେଖିବାକୁ ଗଲେ ଦକ୍ଷିଣରେ ଯୋଉ ତାମିଲନାଡ଼ୁ ଅଛି କେରଳ କେରଳ ଅଛି। ଆଜ୍ଞା ତ
ସେ ସବୁ ଜାଗା ବୁଲିଯିବାରଇ ଆଚ୍ଛା ଅଛି ଆଉ କେରଳରେ ତ ସୌନ୍ଦର୍ଯ୍ୟ ଜାଣିଥିବ ତୁମେ। ପାଣି ନଡ଼ିଆ ଗଛ ଛଅ
ବହୁତ ଭଲ ସ୍ୱପ୍ନ ତମର ଆଉ।
ଆଜ୍ଞା।
ହୁଁ।
ତୁମେ ଯାଇଛ କେବେ ଓଡିଶା ବାହାରକୁ କିଛି ବୁଲିି ଜାଗା।
ନା ଓଡିଶା ବାହାରକୁ ନାହିଁ ଓଡିଶା ଭିତରେ
କେତେଟା ଜିଲ୍ଲା ବୁଲିଲଣି ଓଡିଶା ଭିତରେ।
ହୁଁ ପାଖା ପାଖି କି ଗଣିବାକୁ ପଡ଼ିବ। କନ୍ଧମାଳ ବହୁତ। କନ୍ଧମାଳ ବୁଧ୍ ଖୋର୍ଦ୍ଧା। ପୁରୀ ନୟାଗଡ଼ ଆପଣ ଙ୍କର ସମ୍ବଲପୁର
ଆଜ୍ଞା।
ସୋନପୁର ବଲାଙ୍ଗୀର
ଆଜ୍ଞା ଏ ଜାଗାରେ କଣ କଣ ବୁଲିବା ଜାଗା ଅଛି। ସୋନପୁରରେସେ ସୋନପୁର।
ସୋନପୁର
ହଁ।
କାହିଁ ମୁଁ ତ ଏମିତି ବୁଲୁବା ଜାଗା କିଛି ଦେଖିଲିନି ଆମେ ଖାଲି ମାର୍କେ ଟାଉନରେ ହିଁ ବୁଲିଥିଲି ଆଉ।
ସୋନପୁରରେ ଗୋଟେ ଜାଗା ଅଛି ନା କଳା ପାହାଡ଼ ବୋଲି।
ହଁ ହଁ ସୋନପୁରରେ ଅଛି କଳା ପାହାଡ଼।
ହଁ ସୋନପୁର। ତାପରେ ସମ୍ବଲପୁରରେ ତ ସେ ସବୁ ବୁଲିବା ଜାଗା ଅଛି କହିଲ। ତାପରେ ସୋନପୁର ବଲାଙ୍ଗୀର
ବଲାଙ୍ଗୀର ରେ ଏ ବଲାଙ୍ଗୀରରେ ବି ଏମିତି କିଛି ନାଇଁ ନା କିଛି ପ୍ରସିଦ୍ଧ ସ୍ଥାନ ନାହିଁ।
ଆଚ୍ଛା। ବଲାଙ୍ଗୀର ସୋନପୁର ସେ ଜାଗା ତାହେଲେ ଖାଲି ଯ ଆମର ସମ୍ବଲପୁରୀ ଲୁଗା ଆଉ ଖାଦ୍ୟ ପାଇଁ ଫେମସ୍ ପ୍ରସିଦ୍ଧ। ଆଜ୍ଞା ଏତିକି ହଁ। ପଶ୍ଚିମ ଓଡିଶାରେ ଖାଦ୍ୟ ଫେମସ୍ ହଉଚି ଚାଉଳ ବରା।
ଚାଉଳବରା।
ଆଉ।
ଚାଉଳ ବରା ସହିତ କଣ ଜାଣିଛ ନା ନାଇଁ?
ଚାଉଳ ବରା ସହିତ ଜାଣିନି।
ଖଟା ପାଣି।
ଖଟା ପାଣି।
ଟମାଟୋରେ କରାହଉଛି।
ମୁଁ ଚାଉଳ ବରା ଖାଲି ଖାଇଛି ହେଲେ ତା ସହିତ କଣ ପୁରା ସେପଟ ସାଇ ସେପଟର ଖାଦ୍ୟ ଏତେ ଧାରଣା ନାହିଁ ମୋର।
ଓ ହୋ।
ଆଜ୍ଞା।
ହୁଁ।
ଏଇ ନୟାଗଡ ରେ ଏବେ କଣ ବୁଲିବା ଜାଗା ଅଛି?
ନୟାଗଡରେ କେଜାଣି ମୁଁ ତ ଜାଣିନି ନୟାଗଡ ଖାଲି ଛେନା ପୋଡ ବା ପାଇଁ ପ୍ରସିଦ୍ଧ ବୋଲି ଜାଣିଛି।
ଛେନାପୋଡ ଆଉ ଗୋଟେ କିଛି ଇସ୍କନ ମନ୍ଦିର ବି ଅଛି।
ଇସ୍କନ ମନ୍ଦିର? ନୟାଗଡ଼ରେ?
ହଁ।
ନାଇଁ ତ ମୁଁ ଜାଣିନି।
ଏ ଯୋଉ ରାମ ମନ୍ଦିର ଅଛି।
ହଁ ଫତେଏଗଡ଼ ରାମ ମନ୍ଦିର ହୁଁ।
ନୟାଗଡରେ ହିଁ ଯାଉଚି ନା ସେଇଟା?
ନୟାଗଡ଼ ଯାଉଚି।
ହଁ ସେ ରାମ ମନ୍ଦିର ବି ତ ବହୁତ ପ୍ରସିଦ୍ଧ ଅଛି।
ହୁଁ ଏବେ ନୂଆ ର ହେଇଚି ଭଲ ପ୍ରସିଦ୍ଧ।
ଆଜ୍ଞା ଆ ସେ ପାଖରେ କିଛି ଜଳପ୍ରପାତ ବି ଗୋ
ଜଳପ୍ରପାତ ତ ମୁଁ ଯାଇନି। ମନ୍ଦିର ଯାଇଥିଲି ଯେ ଜଳ ପ୍ରପାତ କେଜାଣି ଜାଣିନି।
ଆଚ୍ଛା ମତେ ସେ ସେଟା ଜଳା ପ୍ରପ ପାତ ବି ନା ନାଇଁ ମୁଁ ଜାଣିବାରେ ସେଇଠି ଜଳପ୍ରପାତ ବି ଅଛି ଆଉ ଯୋଉ ଫତେଇଗଡ ରାମ ମନ୍ଦିର ଆଜ୍ଞା। ତାପରେ ଏଇ ଯୋଉ ଇସ୍କନ ମନ୍ଦିର।
ଆଚ୍ଛା।
ଆଜ୍ଞା ସେଇଟା ପାଇଁ ସେ ଯାକ ଜାଣିଚି ତା ତାପରେ ଆଉ କଣ କହିଲେ?
ଆଉ କଣ
ଖୋର୍ଦ୍ଧା ମଧ୍ୟରେ ତ ଯାଉଚି ଆମର ଭୁବନେଶ୍ଵର। ଭୁବୁନେଶ୍ୱର ସବୁ ବୁଲିଚନ୍ତି?
ହୁଁ।
ସବୁ ଜାଗା?
ହଁ ପ୍ରାୟ ଜାଗା ତ ବୁଲିଚି।
କଉ କଉ ଜାଗା ବୁଲିଚ?
ଭୁବନେଶ୍ୱର ମନ୍ଦିର ସବୁ ପ୍ରାୟ ବୁଲିଚି ଲିଙ୍ଗରାଜ ମନ୍ଦିର ତାପରେ ଗ ସେ ଆମର
ଆଉ କଣ କଣ ମନ୍ଦିର ଯାହା ବି ଅଛି
ଲିଙ୍ଗରାଜ୍ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ଵର ମନ୍ଦିର।
ହୁଁ ଆଉ ତାପରେ ଗଲେ ପାର୍କ।
ହଁ ସେଇଠି ତ ସବୁ ଜାଗାରେ ହିଁ ପାର୍କ। ରହିଛି, ମନ୍ଦିର ମାଳିନୀ ସହର। ଏକାମ୍ରବନ ସେଇଟା ସେଇ ଯୋଉ ବିନ୍ଦୁସାଗର୍
ବିନ୍ଦୁସାଗର ଉଁ ଖଣ୍ଡଗିରି ଉଦୟଗିରି।
ଖଣ୍ଡଗିରି ଉଦୟ କଳାଭୂମି ଯାଇଛ?
ନା କଳାଭୂମି ଯାଇନି।
ନନ୍ଦନକାନନ?
ନନ୍ଦ ଯାଇଛି।
ଏକାମ୍ରବନ୍ ଆନନ୍ଦ୍ ଆନନ୍ଦବନ୍ ଯାଇଛ?
ହଁ ଆନନ୍ଦବନ୍ ବି ଯାଇଛି।
ଆଉ ଯୋଉ କଣ ସେ ବାଉଁଶ ଉଦ୍ୟାନ ଗୋଟେ ଜାଗା ଅଛି।
ନାଇଁ ସେଟା ଯାଇନି।
ଆଛା ଆଉ ଇଏ ଯୋଉ ରାଜ୍ୟ ସଂଗ୍ରହାଳୟ ଆମର
ହଁ।
ଆଉ ଯୋଉ ଆଦିବାସୀ ସଂଗ୍ରହାଳୟ।
ନାଇଁ ସେଟା ଯାଇନି।
ତାହେଲେ ଢେର୍ ସାରା ଜାଗା ବୁଲି ଦେଇଛ ଆଉ।
ହଁ।
ଆଛା, ଆଛା ହଉ ତାହେଲେ ମୁଁ ତମ ସହିତ ପରେ ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ହଉ, ଧନ୍ୟବାଦ।
ହଉ ମୁଁ, ପରେ କଥା ହବା ଟିକେ ପରେ କଲ୍ ଆଜ୍ଞା। ରହିଲି।
ହଁ।